ହାଲୋ।
ହୁଁ। କାଟି ଦେଲ କଅଁପ
ଇଠିତ କଟିଗଲା ହାଲ୍ ନେଟୱାର୍କ ପାଇଲାନି।
ହଁଉଁ।
ହୁଁ ଆଉ କଣ କହୁଚ?
କଣ ଆଉ କହିବୁ ଖାଇ ପିଇକି ଶୋଇଚୁ ଆଉ କଣ କହିବୁ? ତୋ ମାଇଁ ସାଙ୍ଗେ କଥା ହବୁ।
ଉଁ କଅଁ କଥା ହେବି?
ଉଁମ୍।
କଣ କଥା ହେବି? ଦଉନା।
ଉଁ ଏଇ ଚିଙ୍କି ଫୋନ୍ କରିଚି କାଟିବୁନି ହାଲୋ।
କଅଁ କରୁଚ?
ଶୋଇ ଥିଲି।
ଆଁ ଦେହ ଭଲ ହେଇନି କି?
ନାଇଁ ମ କାଇଁ କନ୍ କମୁଚି ଖାଲି ସଖାଳେ ଟିକେ ଭଲ ଲାଗିଲା ପୁଣି ମୁଣ୍ଡ ବିନ୍ଧିକି ପୁଣି ବିନ୍ଧଉ
ଉଁ ହୁଁ ଡାକ୍ତରଖାନା ଗଲନି।
ଚାରଟା ବେଳକୁ ଯିବି ଗୁଟେ ଇଂଜେକ୍ସନ୍ ଦେଇକି ଆସି
ଉୁଁ ଏଇ ଛାତ ଉପରେ ବଇଚି ଆଉ କଅଁ କରିବି?
ବୋପା ଏ ଖରା ବେଳେ ତାଙ୍କ ଛାତ ଉପରେ କଅଁ କରୁଚ?
ନେଟେ ପାଗନାଇଁ ଆଉ ଛାତ ଉପରେ କୋଉ ରହିବିନି ଆଉ କୋ-ତଳେ ରହିବି।
ଆଉ ପିଙ୍କି।
ହଁ ଆଇ ଛାତ ଉପରେ ବସିଚି ମତେ
ଆ ତାଙ୍କର ଖାଇ ବିବି ତାଙ୍କ ଠୁ ଆଉ।
ଉ-କାହାର ପାଉନି ନା ପାଉନି।
କଲ୍ କରିଥିଲି ଯେ ପୁଅ କଟି ଦେଇଥିଲା ଦେଖୁଥିଲା। ବଟାଛି ହୁଁ।
ହୁଁ ଉଁ ଆଉ ଧନ ଦେହ ଭଲ ଅଛି?
ତାକୁ ତ ସେଇ ଥଣ୍ଡା ହେଇଚି ଆଉ
ଆଉ ତା ପାଇଁ ମେଡିସିନ ନେଇ ଆସୁନ।
ଆ ଥନ-ଥଣ୍ଡା ହେଇଚି ଆଜି ସଖାଳୁ ତାର ବା
ନା ଗଳି। ବିନି ମୋର ୱେ ତ୍ ଗ-ଛାତର ବଇଚି ଖାଲି ଗୋଡ ପସେଇଚି ନାହିଁ ଏ ବଇଚି ଛାତରେ ହେଲେ ଖାଠି ଗୋଡ ଦିଟା ଥୋ ହାଆଁ। କାଲି ଦେଖିବା ସ ସକାଳୁ ଯିବୁ ହାରି ଆଉ ମା କଅଁ କରୁଚି ମା କଅଁ କରୁଚି?
ଓ ହଁ ତା ଦେହ ଭଲ ଅଛି ହୁଁ। ଆଉ କଣ କହୁଛ?
ହ ଭାଇର ବି।
ଉଁ ଖାଇଛି ଯୋଉ କଣ କଞ୍ଚନ ଫୁଲ ତର କାରିଗର ଥିଲା ମାଉସୀ ଆଁ। ଏ ଫୁଲ କଣ ଗୋଟେ କ କାଞ୍ଚନ ଫୁଲ ଧଳା କଲର୍ ଫୁଲ ଗୁଡେ ସେରା ତରକାରୀ କରିଥିଲା ଆଉ ମିଲିମିକର ତରକାରୀ କରିଥିଲା ଦଳା ଦୁଳି କରିଥିଲୁ ଯୋଉ ସବୁ ତତେଇ ଥିଲା ତାକୁ ଦଳିଥିଲୁ ଆଉ ବୋଉ କଣ ତ ପିଠା କରିଥିଲା କଣ ଗୋଟେ ବେସନ ପିଠା ପଖାଳ। ହୁଁ ଆଉ ତମେ?
ଖାଇବୁ ବୋଲି ଖାଇ ହେଲାନି
ଓ ହୋ।
ଭଲ ଲାଗୁନି କିଛି
ଫୋନ୍। ହୁଁ।
ଆଉ କଣ?
ମୁଁ ଆଉ କଣ କହିବି।
ଆଉ ତମ ମାମା
ହଁ ମାମା ଫୋନକରିଥିଲା କଣ
ବାପା ନେଇ ନାହାନ୍ତି।
ନାଇଁ ରୂପା ନା ଫୋନ ଫୋନ କରିଥିଲା କଣ ଯାଇଥିଲା କିଣିବା ପାଇଁ ପିଙ୍କି ପାଇଁ ଲଗେଜ ଆଉ ଆଟାଜ ଯୋଉ ବାକ୍ସ ସେ ହଷ୍ଟେଲ ଯିବାର ନା ତା ପାଇଁ ସେଗୁଡା କିଣିବା ପାଇଁ ଯାଇଥିଲା ମତେ କହିଲା ପଇସା ପଠା ମୁଁ ପଇସା ଦେଇ ଦବି ବୋଲି ମୋତେ ଫୋ କଲ କରିଥିଲା।
ଯିବି।
ହୁଁ।
ଅଣତିରିଶ ତାରିଖରେ ପଳେଇବ।
ଏ ପାୟଲ କଥା କହୁଥିଲ।
ଉଁ
ପାଞ୍ଚରେ କହୁଥିଲ।
କହୁଥିଲା ପାଞ୍ଚରେ ହେଲେ ଯିବ ଅଣତିରିଶ ରେ।
ଆଉ ପୁଅ ଜନ୍ମଦିନ ପରେ ଯାଇଥାନ୍ତା ଆଉ।
ଉଁ ଜିବ କହୁଛ ଅଣତିରିଶ ରେ ଯିବହାରି। ହୁଁ।
ଆଉ ତାଙ୍କର କୋଉଠି ଗାଡିଛି କଣ? ତମର କୋଉଥିରେ ଆଡମିସନ୍ କରିଲ?
ମୋର କୋଉଦିନ ହବ କେଜାଣି ମୁଁ ଜାଣିନି ତ। କାଲି ଆମେ ସାଟିଫିକେଟ ଆଣିକି ଆଇଲୁ।
ଆଁ।
ସବୁ ଗୁରା ଆଣିଲନା ଖାଲି ମାର୍କସିଟ୍।
ତା ସାର୍ଟିଫିକେଟ ଦେଲେ। ହଁ ଚାରଟା ସାଟି କରିଦେଲେ ଆଣିକି ଆଇଲୁ।
ଏଟା ଖାଇବା ଏଇ ଆଣିବା ପାଇଁ ଗଲୁନି।
ଉଁ।
ମାମୁନି କାଇ ଯାଇନି ଆଣିଆକୁ।
ସେ ତାର ନ ଯାଉ ନ ଆସୁ ନବା ପାଇଁ ତା ଇଚ୍ଛା ଆମର ଙ୍କ ଦ
ଏଇ ଯାଇ ଏଠି ଦିଆହେଲା ଆଉ ।
ମର କଣ ଯାଉଛି।
ସେଇଆକୁ କାଲି ଯାଇଥିଲା। ଆଉ ଭୁବନ କାଲି ଯାଇଥିଲା।
ହଁ। ମୋର କଣ ମିଳିବ କୁହନି ମୁଁ ଦେ ମୋର ତାକୁ କିଛି ତାକୁ କହିବାର ନାହିଁ ତା କଥାରେ କଥା ହବାନି। କଣ ମିଳିବ ମୁଁ। ହୁଁ ଦେଖିବା ଆଉ କଣ ହଉଛି ମନ ହେଲେ ଯିବି ମନ ନ ହେଲେ ଯିବିନି। ହୁଁ ଆଉ କଣ କହୁଛ।
ତମେ ଗଲେ ବୋଲି ଖରା ହବନି।
ଉଁ।
ଗରମ ହଉଛି ଛାତ ଉପରକୁ ଆଇଲେ।
ହ ନା କାଆଁଳିଆ। ପାଗ ଦେଇଚି ଟିକେ ପବନ ଦଉଛି। ଖରା ଟା ଆଜି ନାହିଁ କାହିଁ ବେଶୀ ଅଳ୍ପ ଅଳ୍ପ ଖରା ଟା ଅଛି। ଛାତରେ ଯୋଉ ଟିକେ ବସି ପଡିଛି ନା ମ। ବର୍ଷା ନା ଚୁପା ଆଙ୍କ ଆଡେ କିଛିି ବି ନାହିଁ।
ନାଇ ଇଆଡେ ବି ହେଇନି କାଲି ବର୍ଷା।
ହେଇନି। ଓ ହ ଇଆଡେ ଏକା ବର୍ଷା ହେଇନି ତ।
ଆ ହଉ ରଖୁଛି ଲୋ।
ହୁଁ।